ହାଲୋ।
ଶୁବିଲା?
ହ୍ୟାଲୋ ହଁ ଶୁବୁଛି।
କଣ କରୁଚ ମୁୁଢି ଖାଇଲା?
ନାଁ କାଟୁଚି ପିଆଜ ଖାଇବି ବୋଲି।
ପିଆଜ କାଟୁଚ ଆଖିର୍ ଶବୁଚି ପିଆଜ କାଟୁଚ ଦମ୍ ଯଉ ପିଆଜ କାଟୁଚତମ ତମେ କାନ୍ଦୁଚ ନାଁ ଏବେ?
ହୁଁ। କିଛି ଶୁଣା ହଉଛି କି?
ହଁ ଠାକ୍ ଠାକ୍ ଠାକ୍ ଠାକ୍।
ହଉ ହଉ ଠିକ ଅଛି।
ମୁଢି ସହିତ ଆଉ କଣ ଖାଇବ କୁର୍କୁରି।
ମୁଢି ମିକ୍ସଚର ପିଆଜ ଆଚାର ପକୁଡି ଟିକେ ହେଇଥିଲେ ହେଇଥାନ୍ତା କିନ୍ତୁ ପକୁଡି ଆଣିବା ପାଇଁ କେହି ନାହାନ୍ତି।
ନିଜେ ଯାଇକି ନେଇ ଆସ।
ବାହାରେ ବର୍ଷା ହେଉଛି ବା କିଛି ଇଏ କରିହବନି।
କହିଲି ବା ଛତା ନେଇକି ପଳାଅ।
ଛତା ନାହିଁ।
ରେନିକୋଟ୍ ନେଇକି ପଳାଉ।
ରେନିକୋଟ ବି ନାହିଁ କୀ ଲୋ ଦୋକାନ ବା ବନ୍ଦ ଥିବ।
ହୁଁ ବଂଦ ଥିବ ଏବେ ଦୋକାନ।
ହୁଁ। ମୁଁ ଗଲେ ଆଉ ଥରେ ବିନ୍ଦୁସାଗର ଯିବା।
ବିନ୍ଦୁସାଗର ଗଲେ ମତେ ବି ନବ। ବିିନ୍ଦୁ ନା ବିିନ୍ଦୁସାଗର। ଯିବା ତାପରେ କଫି ହାଉସ୍ ଯିବା ତାପରେ ଆଉ କୋଉଠିକି ଯିବା।
ଆଉ ଯିବା ଏଠିକି ଥରେ
ବନାରସ ଆଉ ନନ୍ଦନକାନନ ଯାଇକି ଅଯୋ ଥାରେ ପଇସା ୱେଷ୍ଟ କରିବାର ନାହିଁ। ଓହୋ ଆନନ୍ଦବନ ମତେ ସୁଭିଲା ନନ୍ଦନ କାନନ୍
ନା ନା ନନ୍ଦନକନନ ନୁହଁ ଆଉ ଯିବା ଏଠିକି?
କଳା ଭୂମି
କଳାଭୂମି ବି ହଁ କଳାଭୂମି ଯିବା।
ବର୍ଷା ଛାଡ଼ିନି କମିନି ଟିକେ।
ନା ଏବେ ତ ଆହୁରି ଜୋରରେ ହଉଛି।
ହେଁ।
ହୁଁ।
କାଲି ହେଇଥିଲା?
କାଲି ରାତିରେ ହେଇଥିଲା
ଏବେ ହେନି ଏବେ ତ ହଉଛି ସକାଳେ କଣ ଖାଇଥିଲ?
କିଛି ଖାଇନଥିଲି ଉଠିଲି ଦଶଟାରେ କାଲି ରାତିରେ ଶୋଇ ପାରିନଥିଲି ମଶା ଫସା ପୁରା କାମୁଡିକି ଲାଇନ ପଳେଇ ଯାଇଥିଲା ରାତିରେ ବର୍ଷା ହଉଥିଲା ମଶା ଫସା କାମୁଡି ପୁରା ଫୁଲେଇ ଫାଲି ଦେଇଥିଲେ
ଭଲ ହେଇଛି
ହୁଁ ତତେ ତ ମଜା ଲାଗିଛି
ଆଉ ନାଣୀ ବନଉ ଆମର ବି କଲି ପହର ଦିନ ଲାଇନ ପଳେଇଥିଲା ତିନିଟା ରାତିରେ ଆମେ ସମସ୍ତେ ଶୋଇଥିଲୁ
ଏତେ ଗରମ ହଉଥିଲା କି ଛାତ ଉପରେ ଯାଉଛୁ ନା ଶୋଇତେ ରାତିର
ହଁ ଆଜି ଯିବୁ କାଲି ସବୁ ଛାତ ଓଳେଇକି ଛାତ ଧୁଆ ଧୁଇ କରିଛୁ। ଆଜି ଆଉଥରେ ଛାତ ଧୋଇକି ଛାତ ଉପରେ ଶୋଇବୁ ଆଉ
ହୁଁ ହୁଁ। ଗଛର ପାଣି ଦଉଛୁ ନା?
ହଁ ଆମର ଏବେ ଗୋ ଟେ ମନ୍ଦାର ଗଛ ଟା ଲାଗିଥିଲା ସେଟା ବହୁତ ବଡ ହେଇଗଲାଣି ତମ ହାଇଟ ର।
ହୁଁ ହୁଁ।
ହସିଲ କଁ ପାଇଁ?
ମୋ ହାଇଟ ର କହିଲୁ ତ ସେଇ ପାଇଁ।
ହେଇଗଲାଣି ବହୁତ ବଡ ତାପରେ ଗୋଟେ ଟଗର ଗଛଟେ ଯୋଉ ଲଗା ହେଇଥିଲା ସେଇଟା ବି ବହୁତ ବଡ ହେଇଗଲାଣି।
ତୁ ବଡ ହେଇଛୁ ତ।
ହଁ। ଏଇ କଥା ଟା କେତେ ଥର ପଚାରି ସାରିଲଣି?
ପଚାର ହବ ଯେତଥର କଲ୍ କରିବୁ ସେତଥର ପଚାର ହବ। ଆଉ ତୋର କଣ ସବୁ ବାହାରିଥିଲା ଦେ ହଁ ତୋର ସବୁ କଣ ଦେହରେ ବାହାରି ଥିଲା ଛାଡିଲା ନା?
ହଁ।
ହଁ।
ମୋର ଆକ୍ସିଡେଣ୍ଟ ହେଇଯାଇଥିଲା ତମେ ଜାଣିଚ?
ନା ତ।
ମୋର ଏଇ ଏପ୍ରିଲ ବାରରେ ହିଁ ଆକ୍ସିଡେଣ୍ଟ ହେଇଥିଲା।
କେମିତି?
ମାମୁଁ ଘରକୁ ଯାଉଥିଲୁ ମାମୁ ଘରଆଡେ ଲାଇଟ ନଥିଲା ସେ ରୋଡ ରେ ବି ଗାଁ ରାସ୍ତା ଟା ନା ରୋଡ ରେ ଲାଇଟ୍ ନଥିଲା। ସେ ଗୋଟେ କଳା ଷଣ୍ଢ ଟା ଆସିକି ପିଟି ହେଇଗଲା ପୁରା ଗାଡି ବି ସ୍ପିଡ ରେ ଥିଲା, ପୁରା ସବୁ ଛିନ୍ ମାମୁଁ
ତୁ ପଛରେ ବସିଥିଲୁ।
ଦିଦିର ମୋର ଯାଇଥିଲୁ ଏକୁଟିଆ ପୁଣି ସେଦିନ ଫାଷ୍ଟ।
ତମେ ଦି ଜଣ ଗାଡି ରେବସିଥିଲ।
ହଁ, ଷ୍ଟେସନ ରୁ ଷ୍ଟେସନ ରୁ ଓହ୍ଲେଇଲୁ। ମାମୁ ଘରକୁ ଗଲାବେଳେ ଟ୍ରା ପିକ ଫ୍ରାପିକ୍ ସବୁ ଶାଆ ଯୋଉ ଯାଇକି ବ ଯୋଉ ଗାଁ ରାସ୍ତାରେ ପହଞ୍ଚିଲୁ ଅଧଘ ରୋଡ ରୁ ଆମେ ଆଉ ପାଞ୍ଚ ମିନିଟ୍ ଯାଇଥିଲେ ମାମୁ ଘରେ ପହଞ୍ଚିଥାନ୍ତୁ। ସେ କଳା ଷଣ୍ଢ ଟା ପିଟି ହେଇଗଲା ପୁରା ଛିନ ଛତ୍ର ହେଇକି ପଡିଲୁ ସବୁ।
ଏ ହେ କଁ ହେଇଥିଲା ତୋର?
ମୋର ତ ଆସିଲା ହାତଟା ଦେଖିବୁ ଆଉ।
କଣ ହେଇଛି ହାତ?
ହାତ ପୁରା ଛେଲି ହେଇଯାଇଛି। ଷ୍ଟିଜ୍ ପଡିଲା ଭଳିଆ ଦେଖାଯାଉଛି ଏଯାଏଁ ବି ଚିହ୍ନ ଯାଇନି।
ହୁଁ ହୁଁ, ଆଉ ତୋ ଦିଦିଙ୍କର?
ଦିଦିର କିଛି ହେଇନଥିଲା କାରଣ ସେ ଏକାଥରକା ଗଡିକି ଯାଇକି ଘାସ ପାଖରେ ପଡିଥିଲା ଆଉ ଟିକେ ଗଡିଥିଲେ ଏକା ଥରେ ଯାଇକି ସେ ନାଳରେ ପଡିଥାନ୍ତା।
ଆଉ ତୋ ମାମୁଁଙ୍କର?
ମାମୁଙ୍କର ତ ବାଁ ପଟ ମୁହଁରୁ ଖାଲି ଷ୍ଟିଚ। ତାଙ୍କ କାନ ବି ଚିରି ଯାଇଥିଲା ପୁରା ପଛପଟଟା।
ଶୁଣିଥିଲି ନା କଣ ମଝିରେ ତୋର ହେଇଥିଲା ବୋଲି ଆକ୍ସିଡେଣ୍ଟ।
ଆଣ୍ଟି କହୁଥିବେ।
ବୋଧେ ମନେ ନାହିଁ ଠିକ ସେ କିନ୍ତୁ
ଆଣ୍ଟି କହିଥିବେ?
ଆଉ ତମ ମେଙ୍ଗୋ ଜୁସ୍ କେତେବେଳେ କେ ହେବ?
ଏଇଟା ସିଇଲେ ଆଉ।
ହୁଁ ହୁଁ ଏଇଟା ସରିବ ନା?
ଏଇଟା ସେତ କହିଲେ ସରୁ ସବୁ ତାପରେ ସନ୍ଧ୍ୟା ବେଳକୁ।
ହୁଁ ହୁଁ।
ସେଇଟା ମୁଁ ଫ୍ରିଜରେ ରଖିଥିଲି ସିଏ ଆଉ ଜୁସ୍ ଅବସ୍ଥାରେ ନାହିଁ ସେ ଏବେ ପୁରା ବ ଯୋଉ ଆଇସ୍କ୍ରିମ ଅବସ୍ଥାରେ ଅଛି।
ଭଲ ତ।
ଖାଲି ଚାମଚ ନେଇକି ଖାଇବ।
ଭଲ।
ଏବେ ବ୍ଲିଙ୍କକିଟ ରେ ଗୋଟେ ଅଫର ଥିଲା ଜାଣିଛ? ଯେତେ ଚିଲେଇବ ସେତିକି ଡିସକାଉଣ୍ଟ ମିଳିବ। ହଁ
ଆମ ୟାଡେ ତ ବ୍ଲିଙ୍କଡ ନାହିଁ।
ଏଁ।
ନାହିଁ।
ବ୍ଲୀଙ୍କିଡ ତ ସବୁଆଡେ ଅଛି।
ନାହିଁ ଲୋ ଆମ ଇଆଡେ ନାହିଁ।
କାହିଁକି?।
ସବୁ ସିଟି ରେ ନଥାଏ।
ଭଦ୍ରକରେ ତ ଥିବ।
ନା ଭଦ୍ରକ ରେ ବି ନାହିଁ।
ଜିଓ ମାର୍ଟ।
ସେଇ କଟକ ଭୁବନେଶ୍ୱର ସେପଟେ ଯାହା ଥିବ ଏପଟେ ନାହିଁ।
ରୂପା ଦିଦିଙ୍କୁ କଅଁ ଗିଫ୍ଟ ଦବ?
ତାକୁ ଗୋଟେ ଫୋନ ଦେବି।
ଫୋନ ଦବ ଆଇଫୋନ୍ ମିନି ଆଇଫୋନ୍?
ହୁଁ ନା ନା ପୁରା ଭଲ ଆଇଫୋନ ଆଇଫୋନ
ସେଭେଣ୍ଟିନ୍ ସେଭେଣ୍ଟିନ୍।
ସେଭେଣ୍ଟି ମୁଁ ଫିଫ୍ଟିନ୍।
କାଇଁ ସେଭେଣ୍ଟିନ ଟା ଦଉନ ଭଲ ଫଟୋ ଉଠିବ।
ନାଇଁ ଏତେ ଓକାାତ ଯାଇନି ମୋର ଆଗକୁ।
ଅଛି ଅଛି।
ନାହିଁ ନାହିଁ।
ଅଛି ବା କହୁଛି।
ନାହିଁ ବା କହୁଛି ଲୋ ବାବା କିଏ ତୁ।
ମୁଁ ଯା ମୁଁ ହଉଛି ପ୍ରେତାତ୍ ମା।
ଏ ଖୁସି ତ ନୁହଁ ନା କଣ।
ଯାହା ଲେଖା ହେଇଛି?
କି ବିଶ୍ବାଳ? ମତେ ଧ୍ୟାନ ଦେଇନି। ମତେ ଧ୍ୟାନ ଦେଇନି!
ତୃପ୍ତିମୟି ବିଶ୍ୱାଲ।
ଅଁ ହ ତୃପ୍ତିମୟୀ ତ ନା ତୃପ୍ତିମୟୀ ତ?
ହଁ
ହୁଁ ହୁଁ
କାଟି ସାଇଲାଣି ପିଆଜ?
ହଁ କାଟି ସାଇଲିଣି।
ଖାଉଚ୍।
ପିଆଜ କାଟୁଚ ନା ଗଛ କାଟୁଛି, କେତେଥର ଉଁ କେତେବେଳୁ ପଚାରିଶାରିଲୁଣି ପିଆଜ କାଟି ସାରିଳୁ ନା?
ପଚାରୁଥିଲି ଆଉ, ଇଚ୍ଛା ହେଲା। ଖାଉଛ ବୋଧେ ଏବେ ବସିକି? ହଁ ପ
ହଁ
ଖାଉଛ ବୋଧେ ତ ବସିକି?
ବସି ଧୀରେ ଧୀରେ ପାଟିରେ ପକୋଉଛି।
ଦେଖିଲ, ମୁଁ କହିଲି ନା ନାଇଁ ତମେ ଖାଉଛ ବସିକି।
ହ ତୁ ଜାଣିପାରୁଛୁ ତୁ ଆମର ସ୍ବୟଂ ଭଗବାନ ହଁ। ସର୍ବ, କଣ ସେଟା କୁହନ୍ତି ସର୍ବଜ୍ଞ।
ହଁ
ସବୁ ଜାଣିପାରୁ।
ମୁଢିରେ କଣ, କଣ ପକେଇ ଚମ?
ମୁଢିରେ ପକେଇଛି ପିଆଜ ଆଉ ମିକ୍ସଚର ଆଚ
କଉ ମିିଶ୍ଚର?
ଅ ଝିକ କଣ ଏଇଟା ଝିଙ୍କେଶ୍ଵର ନା ଝିଙ୍କେଶ୍ଵର ଝିଙ୍କେଶ୍ଵର।
କିଏ ନା ସବୁ।
ଆରେ ଏଇଟା ବାଲେଶ୍ଵର ଫେମସ ମିଶ୍ଚର।
ଓହୋ ବାଲେଶ୍ୱରେ କୋଉ କୋଉ ଜାଗା ଅଛି?
ପଞ୍ଚୁଲିଙ୍ଗେଶ୍ଵର, କ୍ଷୀରଚୋରା ଗୋପୀନାଥ ଆଉ ଚାନ୍ଦିପୁର ହୁଁ।
ସେଇଟା ତ ଜାଣିଛି ସେ ଦିଟା। ଆଉ?
ହୁଁ ଆଉ ଚାନ୍ଦିପୁର ଦୁବଲାଗଡି। ଆଉ ପଦ୍ମାବତୀ ୱାଟର ପାର୍କ। ଆଉ ନୀଳଗିରି ଜଗନ୍ନାଥ ମନ୍ଦିର। ଆଉ ହୁଁ ସବୁ ଯାଇଛି ଆଉ ହେଲା! ଆଉ ତାଳପଦା ସି ବିଚ୍ ଆଉ। ଆଉ କିଶ ଏତିକି? ଆଉ ଦିଘା ଅଛି ସେପଟେ କି। ସେପଟକୁ ଗଲେ ଦିଘା। ତା ସେପଟୁ ଗଲେ ବାରିପଦା ମୟରଭଞ୍ଜ।
ଆମ ମାମୁଁ ଘର ପାଖରେ ଗୋଟେ ଦିଗି ଅଛି।
ସେଟା ଆମ ଘର ପଟେ।
ଏ
ତତ ତମ ଘର ଟା କୋଉଠି କା ଚରମ ପାଦା?
ଅହଁ ହଉ ର
ହୁଁ ହୁଁ ହୁଁ।